ହ୍ୟାଲୋ।
ହ୍ୟାଲୋ।
ହୁଁ।
କଣ କରୁଚୁ।
ନାହିଁ ମୁଁ ଏଇଠି ଶୋଇକି ଆଉ ତୋର ସେ ଜଗତେ ହଁ ଯୋଉ ମୁଁ ଖାଇଥିଲି ଭାତ ଭଜା ବଢ଼ିଆ ଏଇଗୁରା ସବୁ ଯଉ ତମ ସେଠି ଯୋଉ ଜଗତ ଶ୍ରଦ୍ଧା ମାନେ ମିନି କେଦାରନାଥରେ ପୂଜା ହଉଥିଲା। କଣ ହଉଥିବ ଭଲ ହେଇଯାଇଛି ନା। ଶୀତଳ ଷଷ୍ଠୀରେ ହଉଥିଲା ଦେଖିନ ଶିବ ପାର୍ବତୀଙ୍କର ବାହାଘର। ତୁ ସଳା କିଛି ଜାନିନୁ ଓହୋ ଯୋଉ ଏଇନା ପୁରା ବଢିଆ ହେଇଯାଇ ଚି ନା ମିନି କେଦାରନାଥ। ହଁ ପା ମୁଁ ସେ ଲୋକ ସବ ପକେଇଥିଲେ କୋଉ ଦିନ ଗଲେ ଯିବା ଆଉ ବୋଉ ଯିବ ମୁଁ ଯିବି କଣ ଦେଖିବା ଗଲେ ସାଙ୍ଗ ହେଇକି ହେଲା ଯିବା କଉଦିନ ପୁଣି ଆଉ। ଦେଖିିବା ଆଉ ଯାଉ କିଛି ଦିନ ଗଲେ ମୁଁ ଯିବି ଗଲେ ଏକାଥରେ ବୋଉ ଯିବ ତୁ ଯିବୁ ଆଉ ଦେଖୁଥିଲୁ ମ ବଢିଆ ହେଇଯାଇଛି ଜାଗା ମସ୍ତ
ତୁ କଣ ଦେଖିଲୁ।
କ
ତୁ କେମିତି ଦେଖି
ଆରେ ଭିଡିଓ ବା ଭିଡିଓ ନୁହଁ କି? ଭିଡିଓ ଦେଇଥିଲେ, ଏଇନା ସବୁ ଭିଡିଓ ରେକଡ଼ିଂ କରୁନାହାଁନ୍ତି ସବୁ ଆଜିକାଲି ଯିଏ ଇନଷ୍ଟାରେ ପକଉଚନ୍ତି ସବୁ ଯେଉଁ ଇନଷ୍ଟାଗ୍ରାମରେ ପକେଇଥିଲି କିଏ ଲୋକ ସବୁ ଇନଷ୍ଟାଗ୍ରାମରେ ଛାଡୁଛନ୍ତି, ଜଗଦେଶ ଧାମର ଯୋଉ ନୂଆ ନୂଆ ସବୁ ସେ ଯୋଉ ଶିବ ଶୋଇଚନ୍ତି, ସେ ନୂଆ ନୂଆ ସବୁ ବନା ହେଇଚି ଯୋଉ ପାଣି ଢାଳୁଛନ୍ତି ସିଏ ଗୋଟେ ବନା ହେଇଛି, ତ ସେୟାକୁ ସବୁ ମୁଁ ଦେଖିଲି, ମୁଁ କହିଲି ଏତେ ସୁନ୍ଦର ହେଇଗଲାଣି। ଆଉ ଯିବାକୁ ପଡିବ ଘରକୁ, କାଲି ତ ଶୁଭ ଦେଇଥିଲା। ଜାଣିପାରିଲେନି ମୁଁ ଭାବିଲି ମୁଁ ଭାବିଲି ଟିକେ ବାହାରକୁ କୁଆଡେ ପଳେଇ ଆଇଚନ୍ତି ତ ତମେ ତାଙ୍କ ବାହାରେ କୋଉ ମନ୍ଦିର ଯାଇଚନ୍ତି, ମୁଁ ପଚା ପଚାରିବି ଯାଉଛି। ଆରେ ଦେଖିଲା ବେଳକୁ ଗୋଟେ ମିନି କେଦାରନାଥ। ମୁଁ କହିନି ହେଇରା ଏତେ ସୁନ୍ଦର ହେଇଯାଇଛି, ମୁଁ ଯିବାକୁ ପଡିବ କାରଣ ଯିବାର ଆରି ଭିତରେ ଏଇ ପନ୍ଦର କୋଡିଏ ଭିତରେ ଦେଖିବାକୁ ଯିବା। ଗଲେ ଯିବା ଆଉ। ତୋର କୋଉନ ଅଛି। ମୋର ତ ଏବେ
ଆଉ ନିକିତା ଦିଦି କଣ କରୁଚନ୍ତି?
ଆଁ?
ନିକିତା ଦିଦି କଣ କରୁଚନ୍ତି?
ସିଏ ଭିତରେ ବସି ଆଉ। ଆଁ?
ଘରେ ନାହୁଁ।
ହଁ ମୁଁ ଏବେ ସେପଟ ରୁମରେ ସେ ଅଛି, ମୁଁ ଏଠି ଏପଟେ ଶୋଇଛି।
ହୁଁ ଖାଇସାଇଲଣି ସମସ୍ତେ ବୋଧେ।
ମୁଁ ଜାଣିବିନି ମୁଁ ବା ମତେ ନିଦ ଏତରୁ ମୁଁ ଶୋଇପଡିଛି। ମତେ ଲାଗୁଛିି ଆସିକି ବୋଧେ ଚାରିଟା ବାଜିଲାଣି ବୋଲି। ମୂଳୁରୁ ସାଢେ ବାର ଟା। ମୁଁ ଶୋଇଲି କେତେଟା ବେଳେ କହନି? ଦଶଟା ଖଣ୍ଡେ ହବ ସାଢେ ଦଶଟା ବେଳକୁ ଶୋଇଲି ଉଠିଲି ଏଇନାକେ ତୁ କ ଯୋଉ କଣ ହେଲା ମୁଁ ବୋଉ ମ ନଳ ମୁଁ ନିଦବାଉଳାରେ କେତେ କଥା ବୋଉ ମତେ ପଚାରି ଦେଇଛି। ନଢ଼ିଆ ମୁଁ ଆଣିଥିଲି କୋଉଠି ଫାଟି ଯାଇଚି ଫାଟିନି ହେଲା, ସିଏ ରଖି ନଢ଼ିଆ ମୁଁ ଆଇଁଲି ତ ମୁଁ ତ ଦେଖିକି ଆଇଁଲି କିଛି ନଥିଲା। ସେ ଥୋଇଛି ଫାଟିଛି, କି ବେଗରେ ଆଣି ଟେକିକି ଥୋଇଲା ଫାଟିଲା, କି କେମିତି ଫାଟିଯାଇଛି। ମତେ ରହିଲେ ବି ନଡିଆ ଫାଟିଯାଏ ନା କି ହେଲା। ମତେ କହୁଛି ନଡିଆ ତୁ ଫଟା ନଡିଆ ଆଣିଚୁ ଇଏ ହେଇଗଲାଣି। ମୁଁ ଫଟା ନଡ଼ିଆ ମୁଁ ତ ଫଟା ନଡ଼ିଆ ଆଣିନି। ଦେଖିଲା ବେଳକୁ ନଡିଆ ଛାଁ ଛାଁ ଫାଟିଯାଇଛି, ସେଠୁ ସେୟା କୁ ମତେ କହୁଥିଲା କହିଲା ଦିଟା ନଡ଼ିଆ ଫାଟିଯାଇଛି, ଇଏ ହେଇଚି ସିଏ ହେଇଚି
ହହୋ।
ଓହ ଶୋଇଚି ଶାଗ କିଏ ଦେଲାନି? ସେ ଶାଗ କାଟୁଛି ଶାଗ ମାଗ କଣ ଭଜା
କେହି ଖାଇନ?
ନା ସେଇଟି ହଁ ସେ ଖାଇଥିଲୁ ଭାତ ପଖାଳ ଖାଇଥିଲୁ। ପଖାଳ ହେଇଥିଲା। ପଖାଳ ହେଇଗଲା ମୁଁ ହୁଁ।
ଖାଇଥିଲୁ ତାପରେ ଖାଇବୁ ତତଲା ଭାତ, ତରକାରୀ ଆଉ ଶାଗ ଭଜା ଆଉ ପାମ୍ପଡ଼ ହେରିକା ଖାଇବୁ ଆଉ।
ହୁଁ।
ହୁଁ।
ଆମର ବି ସେମିତି ହେଇଛି ଭାତ ଡ଼ାଲମା ଆଳୁ ଭଜା।
ହଁ ତମର ସେଇ ଇଣ୍ଡେକ୍ସନ ରେ ହଉଛି ଆମର ସେଇ ଆଳୁ ଭଜା ଇଣ୍ଡେକସନ ଏ। କରୁଚ ଆଁ ଆଉ ଗ୍ୟାସ୍ ଆଣିନ। କୁହନ୍ତୁ।
ହୁଁ।
ଗ୍ୟାସ୍ ଆଣିନ।
ଥୁଆ ହେଇଛି ହଁ ଗ୍ୟାସ ଆସିକି ଥୁଆ ହେଇଛି। ସ୍ଲାବ ଟା ଯୋଉ ବେଶିନ ଟା ବସିବ କାଲି। କାଲି ବେସିନ ଟା ବସିବ ବେଶୀନ ବସ ସାଇଲା ପରେ ମାର୍ବଲ ପଡି ସାରିବ ଦି ଦିନ ପରେ।
ହୁଁ ହୁଁ ହୁଁ ଆଉ ପୂଜା କରିବ ରୋଷେଇ ଘର ବି ମେନ ଟିକେ ପୂଜା କରିଦବ ହେଲା ତମ ଆକ୍ଚୁଲି ତମ ରୋଷେଇ ଘର ଆଗେ କମ୍ପ୍ଲିଟ କରିବା କଥା ଜାଣିଚୁ ତ। ରୋଷେଇ ଘରେ ଆଗେ ପୂଜା ହୁଏ ଜାଣିଛୁ। ରୋଷେଇ ଘରେ ଗୋଟା ତାର ଗୋଟା ସ୍ଵତନ୍ତ୍ର ପୂଜା ହୁଏ ସିନ୍ଦୁର ମିିନ୍ଦୁର ଲଗା ହୁଏ। ତମକୁ ଯୋଉ ଭିତର ଜାଗାରେ ଭିତରେ ପୂଜା ହୁଏ ଭିତର ଘରେ। ତମର ଆଗେ ରୋଷେଇ ଘର କରିବା କଥା କିଛି ନ କର ନ ବେସିନ ନ ଲଗେଇ ଥାନ୍ତ ଖାଲି ମାର୍ବଲ ପକେ ପକେଇଦେଲନି ମାର୍ବଲ ପକେଇ ଦେଇକି ବେଶୀନ ପଛରେ ବି ଲଗେଇଥିଲେ ଚଳିଥାନ୍ତା।
ବେଶିନ ଟା ଲଗେଇବୁ ଯୋଉ ପାଇପ୍ ଟା ଆସିବ ପାଣି ପାଇପ ଯୋଉ ମଟର ଟା ଲାଗିବ ଯୋଉ ଖୋଲା ହବା ପାଇଁ ଟ୍ୟା ଟ୍ୟାପ ଟା ସେଇ ସେତିକି ସିନା ଖୋଳିଲେ ତାକୁ ଛାଡିକି ଆଉ ସବୁ ମାର୍ବଲ ଲଗେଇବୁ। ସେଇ କେତିକି ଯେ ଖୋଳା ହବ ସେ ଖୋଳି ଦେଲେ ସିନା ସେ ଟ୍ୟାପ ଟା ବସିଲା ପରେ ହୁଁ ସେ ସେଥିପାଇଁ ହେଇନି ଆମର ରୋଷେଇ ହଉ ବସ ବସ ଶାଇଲା ପରେ ମାର୍ବଲ ସବୁ ପଡ଼ି ସାରିଲା ପରେ ପା ପଡିବ ଯଉ ଅ ଘିଅ ପୋଡା ହବ।
ହୁଁ।
ସବୁ ଏକାଥରେ ଘିଅ ପୋଡା ହେଇଯାଇଛି ଫୁଣି ଶୁଣ ସବୁ ଏକ ଏକାଥରେ ଘିଅ ପୋଡା ହେଇଯାଇଥିଲା ତାପରେ ଖାଲି ଆଉଥରେ ଖାଲି ଆଇ ଆଇଁଷ ଫାଇଁଶ ହେଇଥିଲା ତ ରୋଷେଇ ସବୁ ସେ ଘରେ। ସେଇଥିପାଇଁ ଆଉଥରେ ମାର୍ବଲ ପଡିଲା ସାରିଲା ପରେ ଆଉଥରେ ଘିଅ ପୋଡିଦବୁ ରୋଷେଇ ଘରେ ଆଉ।
ହଁ ରୋଷେଇ ଘରେ ଆଣି ଟିକେ ପୂଜା କରିଦବ ଘିଅ ପୋଡି ଦବ ପୋଡିଦେଇକି। ତାକୁ ପୂ ରୋଷେଇ କରିବ ଆଉ।
ହଁ ପ୍ଲାଷ୍ଟର ହେଇଯାଇଛି ରୋଷେଇ ଘର ଖାଲି। ଥାକଟା ପଡିବ ଥାକଟା ହେଇନି ତିନିଟା ଥାକ ପଡିବ ହେଟା କିଣିନେଇ ଆସିବୁ। ଥାକ ପଡିବ ଆଉ ମାର୍ବଲ ଆସି ପଡିବ ଆଉ କିଛି ନାହିଁ।
ହୁଁ ଯୋଉ କଣ ଗୋଟେ କହୁଥିଲି ମୁଁ। ତମର ଚଉଁରା ହଉଚି କିଏ?
ଚଉଁରା ହଁ ଚଉ ଚଉରା ମୂଳ ରେ ବି ପୋଡାହୁଏ ସବୁ ଏକାଥରେ ଘିଅ ପୋଡାହେଇଥିଲା ଚଉଁରା ବସ ସାଇଲା ପରେ ପା ଘିଅ ପୋଡା ହେଲା ଚଉଁରା ଆଉ ଘରେ।
ହୁଁ ହୁଁ।
ଠଂଗ, ଠଙ୍ଗ
ଆଉ ସେ ତଳ ମାର୍ବଲ ପକେଇବ ଯୋଉ ରୋଷେଇ ଘର ତଳ।
ହଁ। ତ-ତଳ ବାରେଣ୍ଡା ପିଣ୍ଡା ବି ପଡିବ।
ଆଉ ଯଉ ଏଇ ଜିନିଷ ପତ୍ର ଥୋଇବା ପାଇଁ।
ହଁ ତିନିଟା ସପ କିଣା ହେଇକି ଆସିବ ସେ ପା ବ ତିରୁ କତିରେ ନାଇଁ ପକେଇବ କିଏ ଇଏ କରିବ କିଣି ନେଇ ଆସିବୁ ଆଉ। ସେ ମାର୍ବଲ ଆସିଲା ଦିନ ଆସିବ ବୋଧେ।
ହୁଁ ହୁଁ। ନେଇଆସିବୁ ଭଲ। ଯେତେ ଜଲଦି ହବ କରିଦବ ଜଲଦି କରିଦବ ସଇଲା। ଆଉ ତାକୁ ଲେଟ କରିକି ତମେ ରଖନି।
ଏଇ, କାମ କରିବାରେ ଆଙ୍କର ଏଇ
ହଁରେ, ତମ ଗାଁରେ ହଁ, ପା, ଭାରି ଠକ ଗୁରା ମୁଁ ଦେଖିଛିି କାମକରିବାକୁ ଭାରି ତାଙ୍କୁ ବାଧୁଚି ପଇସା ନେଇଯାଉଛନ୍ତି ତମ ଇଏ ଏଠି ବୁଲୁଛି ସିଏ ସେଠି ଇଏ ହେ କିଛି କରୁନାନ୍ତି ଜଲଦି ନାଇଁ ହଁ ହବ ତ ଆଉ ହବ ତ ଆଉ, ମାନେ ପଇସା ତମ, ତମ ଆଡେ କଣ ଦରକାର ନାହିଁ ଲୋକଙ୍କ ନା କଣ? ହୁଁ, ହୁଁ, ଆମ ଗାଁରେ କିନ୍ତୁ ଯାହାକୁ କହିବୁ ସେ ଆଜି ଆସି କହିଲେ କାଲି ଆସିକରିବେ,। ଆଁ। ଓହୋଃ, ହୁଁ, ହୁଁ ଛୋଟ କାମ ନୁହଁ ସେ ଲୋକ ଲୋକ ଆସନ୍ତି କୁହନ୍ତି ନାଇଁ ଆମର ଯେଉଁ ଦିନ ଫାଙ୍କା ଥିବ
ହୁଁ ସେଇଦିନ ଯିବି ହଁ।
ଏଇନେ ତମ ଗାଁରେ ସେଇ ସେଇ ଲୋକଟା ବୁଲୁଛି ତ ଆସିକି କରୁନି ମୁଁ ଦେଖୁନି ଦେଖେନାକି ବୁଲୁଥିବ ଦେଖ ସେତେବେଳକୁ କହିଲା ବେଳକୁ ହଁ କରିବାକୁ ଯିବି ହଁ ହବ ଏଇଆ କହି ଦେଇକି ଆଉ କରିନି। ହଁ ମାଉସୀ ଗାଧେଇକି ଆଇଲେଣି?
ହଁ ବୋଉ ଗାଧେଇ ସାଇଲେଣି।
ପଚାରୁନୁ ମିନିମେସ କଣ କହୁଥିଲା କୋଉଠି ଅଛି?
କାଲି ମେନିଙ୍କ ସହିତ କଥା ହେଇଥିଲୁ? ବୋଉ। ପଇସା ଦେ ତ କିଛି ନାହିଁ। ଟିକେ ଟିକେ
ଆଉ କଣ ରାତିରେ କଣ ହବ ରୋଷେଇ? ସେଇଠି ଦେଲା ବେଳକୁ ପୁସ୍ତକ ଦେଇ ଦେବୁ ହାଁ, ଦିଟା ତିନଟା ବେଳକୁ ଦେଇଦେବୁ କାହିଁକି କହିଲ ଲାଇନ ତିନି ହଜାର ପଠା ତ ଶନିବାରେ ଯିବୁ ନା? ହୁଁ। ହୁଁ ଭଲ ଆଉ, ଆଉ ସ୍କୁଲ ରେ ପିଲା କିଏ ଆସୁ ନାହାନ୍ତି।
ନା ପିଲା ଆସେନି କିନ୍ତୁ ଆମେ ଯାଉ ଯାଉଛୁ ଖାଲି ବୁଲା ବୁଲି କରି ଆଉଛୁ। ଏଇ ସୋମବାର ସୋମବାର ଠାରୁ ପୁରା
ହୁଁ।
ହ ସବୁ କାମ ହେଲା ପୁରା ପଡିଯିବ ପ୍ରେସର ଛୁଆଙ୍କର ପ ପରୀକ୍ଷା ଇଏ ସିଏ ସବୁ
ରେଗୁଲାର କ୍ଲାସ ଖାଲି ଗୋଟିଏ ଛୁ ଟିଅଛି ଛବିଶ ତାରିଖରେ ଅଛି। କଣ ଇଦ ନା କଣ ଏମିତି ଅଛି ଛୁଟି ମୁସଲିମ ପର୍ବ କଣ ଅଛି ଛୁ ଟି ଅଛି ନହେଲେ ଆଉ ସ୍କୁଲ ଛୁଟି ନାହିଁ। ଖୋଲା।
ହୁଁ।
ହୁଁ।
ଛୁଟି ତ ଦିଆ ହେଇଥିଲା ଏଇ ନାଇଁ ସରିଲା ଛୁଟି ଆଉ।
ଆଉ ତୁ ଯାଉଛୁ କମ୍ପ୍ୟୁଟର କ୍ଲାସ କଲେଜ ମ
ହଁ ଯାଇଥିଲି।
ହଁ ତୋର କଣ ପ୍ଲସ୍ ଟୁ ସେକେଣ୍ଡ ଇୟର?
ପ୍ଲସ ଥ୍ରୀ। କଣ ଟା ଯେ ତୁ ବୋଧେ ମୋତେ ଧଳା ଟେବୁଲ ଗୋଲାପ ଗଛ ଦେଇନୁ ସେ ଖାଲି ସବୁ ଯାଙ୍କ ଗୋଲାପି ହିଁ ଫୁଟୁଚି।
ନାଇଁ ତ ତତେ ସବୁଥୁ ଏଥିରୁ ଗୋଟେ ଦେଲି ସେଥି ସେଥିରୁ ଗୋଟେ ଦେଲି ମୁଁ ଆଇଁଲି ଏଥୁରୁ ଗୋଟେ ସେଥିରୁ ଗୋଟେ।
ସବୁ ଯାଙ୍କ ହେଇଛି ସବୁ ଯାଙ୍କ
ନେଇଯାଇଚି କିବେ?
ସବୁ ଯାଙ୍କ ଗୋଲାପି
ଓ ହେଇ ମୋର ତ ମୁଳୁରୁ ନାହିଁ ଆଉ କିଛି ଆଉ
ସବୁ ଯାକା ଗୋଲାପି
ଆବେ ସେଥିରେ ତତେ ମୁଁ ଗୋଲାପୀ ଦେଇଥିଲି ହନୁମାନ ଧଳା ନାହିଁ ବେ ଧଳା କଣ ସେଠି ଥିଲା କି? ଗୋଲାପୀ ହନୁମାନ
ଗୋଲାପି ସିଲଖ ନଥିଲା ଆଉ ତା ମୋର ତ ଖାଲି ହନୁମାନ ଫୁଟୁଚି।
ଏଁ ଏନା ତୁ କହିଲୁଣୁ ଗୋଲାପି ରୁ ହନୁମାନ ହେଇଗଲା।
ସେ ଯୋଉ ଗୋଲାପି ଫୁଲ କୋଉ ଗୁରା କହିଲୁ ହେଇ ଜୋଉ ଅଲଗା ଫୁଲ ନୁହେଁ ଟେବଲୁ ଗୋଲାପ ମାନେ ଆଉ ଗୋଟେ ଯ‌ଉ ଦେଇଥିଲୁ ଗଲାପି ସେଇଟା ହଉଚି।
ଆଉ ହନୁମାନ ଟେବୁଲୁ ଗୋଲାପ ନା? ଆଉ ଗୋଲାପୀ ଟେବୁଲ୍ ଗୋଲାପ ଫୁଟୁନି?
ଟେବୁଲୁ ଗୋଲାପୀ ଫୁଲ ମୋତେ ଦେଇନୁ ନା କଣ ସବୁ ଯାକ ହନୁମାନନୁ ଫୁଟୁଚି।
ସି ଦେଇ ନୁହେଁ ମୁଁ ଛାଁ ଛାଁ ରହିଲେ ପାଖରେ ପାଖରେ ରହିଲେ ହେଇଯାଏ ମାଟି ଯୋଗୁ ବି ଚେଞ୍ଚ୍ ହେଇଯାଏ ଚେଞ୍ଚ୍ ହେଇଥବ ନହେଲେ ଯଦି ମୁଁ ଆଣି ନଥିବି ମୁଁ କାନ୍ ତାଙ୍କର୍ ସେଠି ଖାଲି ହନୁମାନ୍ ଟା ମେଞ୍ଚେ ନଥିଲାକି? ହନୁମାନ ଟେବୁଲ୍ ଗଲାପ ମେଞ୍ଚେ ଥିଲା। ଗୋଲାପୀ ଫୁଲ ଟା ମେଞ୍ଚେଥିଲା ମୁଁ ପାଇଁ ସେଇଥିପାଇଁ ସେଇ ଦିଟା ହିଁ ଅଧିକ ଆଣିଥିଲି। ହେଲା ଅଧିକ ନେଇ ଆସିଥିଲି ଆଉ ସେଇ ଇଏ ଗଛ ଟା ତ ଆଣିଥିଲି ଏତିକି ଆଣିଥିଲି ଅଧିକ। କିନ୍ତୁ ମୁଁ ଭ ମତେ ଲାଗୁଛି ମୁଁ ସବୁ ଗଛ ରୁ ଟିକେ ଟିକେ ଆଣିଥିଲି। ଆଣିଥିଲି ତତେ ଗୋଟେ ସବୁଥିରୁ ଗୋଟେ ନାବେ ମୁଁ ଦେଇଥିଲି ସେ ଚେଞ୍ଚ୍ ହେଇଯାଇ ଥୁରୁ ମୋର ଫୁଟିଥିଲି ମୁଁ ଜାଣିଥାନ୍ତି ମୋର ଫୁଟିଲାନି ଆଉ ଫୁଟିଲାଣି କାଇଁ ଫୁଟିଥିଲା ଆଉ ମୋର ଫୁଟିଥିଲା ବା ଫୁଟିଥିଲା କଣ ହେଲା କହନି ସେ ଗଛ ସବୁ ଖାଇଥିଲା ଛେଳି ଆଉ ସବୁ ଗଛ ନାଇଁ ବା ସବୁ ମରିଯାଇଚି। ପୁଣି କୋଉଦିନ ଗଲେ ନେଇକି ଆସିବି। ଏଥର ଯାଇଥିଲି ଆଣିବାକୁ କହୁଥିଲି ଆଉ ଏକୁଟିଆ ଆଣିବାକୁ ଗଲିନି। ନହେଲେ ନର୍ସରୀରୁ ଏଥର ଆଣିବି ଗଛ ଆଉ। ହଁ।
ମୋର ଫୁଲ ଫୁଟିଚି ବଢିଆ ଫୁଲ ହଉ ହଉ ହଉ ର ଆଁ
ହଉ।